ହଁ। କଣ ଖିଆ ପିଆ ସଇଲାଣି? କଣ ଖିଆପିଆ ସଇଲାଣି କି?
ହଁ ଖିଆ ପିଆ ସବୁ ସଇଲାଣି।
କଣ ରୋଷେଇ ହେଇଥିଲା?
ଆଜି ଚକୁଳି କୁ ଆଳୁମ
ହୁଁ। ଚକୁଳି ତ ଆମର ତ ହେଇଥିଲା। ହଁ ଆମର ତ ପଖାଳ ଭାତ, ଆଳୁ ମଟର କଷା, ଉଲୁଅ ଭଜା ହେଇଥିଲା। ମୁଁ ତ ଏଇ ଜଷ୍ଟ ଖାଇକି ଉଠିଲି ଆଉ। ଓଲୁଅ। ଓଲୁଅ ଅଲୁଅ ମାଟି ତଳୁ ଯୋଉଟା ବାହାରିବ। ହଁ ହଁ ଠିକ ଠିକ ଜାଣିଛ ତ ଖୁମ୍ବ ଖୁମ୍ବ ନାଇଁ ଆଳୁ ନୁହଁ।
ଓଁ ହଁ ହେରା ପାଟି ହଁ ହଁ ଜାଣିଛି। ଓଲୁଅ ଟା କେମିତି ଭାଜୁଚ ଏରାତ ପାଟି କୁଣ୍ଡେଇ ହବ?
ନାଇଁ ହେତିରେ ଟିକେ ଆମ୍ବୁଲ ଖଟା ପଡିବ। ତାକୁ ପୁରା ସିଝେଇକି ତାକୁ ଚକଟିକି ନାଇଁ ଟା ଟିକେ ଆମ୍ବୁଲ ହେତିରେ ଟିକେ ପଡିବ। ତାକୁ ହେଠୁ ପଲମରେ ଭଜା ହବ ସେଇଟା ଖାଇବ ଗୋଟେ ପିଠା ଭଳିଆ ହେଇ ଥିବ ମସ୍ତ୍ ମଜା ଲାଗିବ ଟେଷ୍ଟି ପୁରା।
ହଁ ହଁ।
ହୁଁ। ତମେ ଏଇଟା ଗୋଟେ ଦିନ କରିକି ଖାଉନ ଭଲ ଲାଗିବ।
ଦେଖିଵା କରିବା ଦିନେ ଆଉ ସିଜେଇଦବ ଫାଷ୍ଟ ତାପରେ
ଆଗ ସିଝେଇଦବ ତାକୁ ଛଡେଇକିନି ହେଠୁ ଚକଟିବ।
ଓହୋ ମାନେ ଭର୍ତ୍ତା ଟାଇପର।
ଭର୍ତ୍ତା ଟାଇପ ର କରିବ ସେଇଥିରେ ଆମ୍ବୁଲ ଟିକେ ପକେଇବ।
ହୁଁ।
ତାକୁ ହେଠୁ ଚକୁଳି ପିଠା ଛୋଟିଆ ଛୋଟିଆ ଚକୁଳି ପିଠା କରିକି ଯେମିତିଇ ଆମର କାକରା କରା ହୁଏ। ପତଳା ପତଳା କରିକି ତାକୁ ପଲମରେ ହେଠୁ ଭାଜିବ।
ଚକୁଳି ମାନେ ଛୋଟ ଛୋଟ ଆଉ।
ହଁ ଯେମତି ଆମର ସୁଜି କାକେରା କରାହଉଛି ସେଇଭଳିଆ ଆଉ। ମାଛ ବିହନ ଟା କେମିତି ଭଜା ହୁଏ ସେଇଭଳିଆ।
ହୁଁ ହୁଁ।
ସେମିତି କରିକିନା ତାକୁ କଲେ ଭଲ ଲାଗିବ ଖାଇବାକୁ।
ହଉ ଦେଖିବା କରିବା ଆଉ କହିଲଣି ମାନେ ଆଉ।
ପୁଅ ଶୋଇପଡ଼ିଲାଣି?
ନାଇଁ ନାଇଁ ସେ ଶୋଇନି ତାକୁ ଯାଉଚି ଶୋଇଦେବି ଏନା ସେ ଶୋଇବ ବୋଲି ହେଲାଣି। ହ ବିଛେଇଦୋଉଛି। ଆ
ଆଉ ଘରେ ସମସ୍ତେ ଖାଇସାରିଲେଣି?
ହଁ ସବୁ ଖାଇସାରେଲେଣି ଖାଲି ଆଇ।
ଆଉ ବୁଢ଼ୀ ମଣିଷକୁ ଟିକେ ଜଲଦି ଦବା କଥା। ଖାଇବାକୁ ନା ଆଉ ଦଶଟା ବାଜିଲାଣି। ଆଠୁଟା ବେଳକୁ ଦିଆ ହେଲାଣି ଯେ ସେ କଣ ଖାଉଛନ୍ତି ଦି ଘଣ୍ଟା ଯାକେ।
ନାଁ ସିଏ ଲେଟ୍ ତାଙ୍କର।
ଓହୋ। ହୋଉ।
ସେ ପଶିବେ ଖାଇବେ ହଁ।
ହୁଁ ଲେଟ୍ ହେଇଗଲା ମୁଁ ଟିକେ ଯାଇଥିଲି ଟିକେ ଆମର ଏଇ ଅଫିସ ପାଖରେ ଗୋଟେ ଫିଜିଓଥେରାପି କ୍ଲିନିକ ଅଛି। ସେଇଠିକି ଗଲି ସେ ଟିକେ ଏଠୁ କପଲିଙ୍ଗ କଲି।
ହୁଁ।
ପିଠିରେ ଗୋଟେ କପ ଭଳିଆ ନଅଟା ଖଣ୍ଡେ ଲଗେଇଦେଲା। ପବନ ପୁରା ପୁରେଇକିନି ତାକୁ ପ୍ରେଶରରେ ଟାଣିଲା ମାଂସ ଟା ପୁରା ଭିଡି ହେଲା।
ବୁଝିପାରିଲିନି କଣ କଲା?
କପ୍ଲିଙ୍ଗ କପଲିଙ୍ଗ ଏଇଟା କହନ୍ତି। ହେଟା ଗୋଟେ କପ ଟାଇପ ର ପିଠିରେ ଲଗେଇଲା।
ହଁ।
ମାଂସ ଉପରେ ଲଗେଇକି ତାକୁ ଗୋଟେ ପ୍ରେସରରେ ଟାଣିଲା, ମାଂସ ଟା ପୁରା ଉପରକୁ ରହିଲା କପଟା ଫୁଲ ହେଇକି
ହଁ।
ସେଟା କଲି। ହେଠୁ ଧୀରେ ବେକରାକୁ ଭିଡିଲା ଗୋଟେ ମେସିନ ଅଛି ଲଗେଇ ଦବ ହେଟା ବେକ ଟାକୁ ଭି ଡିବ ହେଟୁ ଫୁଣି ଲୁଜ କରିଦବ ଭିଡିବ ତାପରେ ଛାଡି଼ଦବ, ଏମିତି କଲି ଆଁ ଦି ତିନି ଘଣ୍ଟା ଖଣ୍ଡେ ମସ୍ ସାଜ୍ ଟିକେ କଲି ହେଠୁ ଆସିଲି ଆଉ। ଗୋଟେ ଦିନ ଯାଉନ ସେମିତି କରିକି ଆସିବ ଭଲ ଲାଗିବ।
ଅଁ ହଁ।
ପିଜିଓଥେରାପି।
ହଁ ହଁ ଜାଣିଛି ଆଉ କଣ।
ଜାଣିଲ କି ଗୋଟେ ଦିନ ଯାଅ ସ୍ ସେମିତି କରିକି ଆସିବ, ହେଟୁ ଭଲ ଲାଗିବ ନା ଆଉ। ହେଟୁ ଘରକୁ ଆସିଲି। ହେଟୁ ଆମ ଝିଅ ସିଏ ଅଛି ବିୁଉଟି ପାର୍ଲର ରେ। ସିଏ ହେଟୁ ଟିକେ ଫେସିଆଲ ମତେ କରିଦେଲା।
ସେଇଟା ତ କୋଉଥି ପାଇଁ କଣ ବାହାଘର ଫାହାଘର ଅଛି କି?
ନାଇଁ ବାହାଘର ନୁହଁ, ବୁଲିଯିବୁ ତ କାଲି ରବିବାର ଅଛି ସଣ୍ଡେ।
ଓ ହୋ।
ସେ ହେଠୁ ଆସିଥିଲା ମତେ କହିଲା ଭାଇ ଟିକେ ବସ ମୁଁ ଟିକେ ଫେସିଆଲ କରିଦିଏ। ଆ ମୁହଁରା ବି ଟିକେ ଏରା ଏଇ ଖରା ତରା ରେ ବୁଲିକି କ ପଡ଼ିଗଲିଣି ନା। ଆଉ ଧୂଳି ମଳି ଲାଗିକି ସେଠୁ ଟିକେ ଫେସିଆଲ କରିଦେଲା। ହେଟୁ ବସିଛି ଆଉ, ଆଗ ଅପେକ୍ଷା ମୁଁ କେତେ ସୁନ୍ଦର ଦେଖା ଯାଉଛି।
ଭଲ।
ଆଉ ଆଗ ଅପେକ୍ଷା ମୁଁ ବୋହୁତ ସୁନ୍ଦର ହେଇଗଲି।
ହୁଁ ହୁଁ।
ହ ହସ ଲାଗିଲା ତମକୁ? ମୋ କଥା ଟା ତମକୁ ହସ ଲାଗୁଛ
ଆଉ କଣ କହ?
ଆଉ କଣ କୁହ ହଁ ମୁଁ ପୂରା ବିନ୍ଦାସ୍ ଖାଇ ପିଇକି ପୁରା ବିନ୍ଦାସ୍।
ପୁଅ?
ପୁଅ ସେ ତାର ମୋବାଇଲ ଦେଖୁଛି।
ଆଉ ଝୀଅ?
ଖାଇ ବସିଛି।
ଉଁ ହୁଁ।
ମୁଁ ଖାଇକି ଉଠିଲି ମାନେ ସେ ଖାଇ ବସିଥିବ ନା।
ଯା ହଉ।
ହୁଁ। ପ୍ରତି ଏ କଣ ପ୍ରତିିବ୍ରତା ନାରି ତ। ସ୍ୱାମୀ ଖାଇ ସାରିଲା ପରେ ସ୍ତ୍ରୀ ଖାଇବ।
ଆମେ କିନ୍ତୁ ସାଙ୍ଗ ହେଇକି ଖାଉ।
ତମେ କିନ୍ତୁ ସାଙ୍ଗ ହେଇକି ଖାଉଛ ନା?
ଏଇନା ଜଷ୍ଟ ଖାଇକି ଉଠିଲୁ।
ହଁ ମୁଁ ପୁରା ସେ ଟିକେ ଲେଟ ରେ ଖାଏ ତ ମଠେଇ ଟା। ସେଇଥିପାଇଁ ସେ ମୋ ସାଙ୍ଗରେ ଖାଇବାକୁ ପସନ୍ଦ କରେନି। ମୁଁ ସେଇଥିପାଇଁ ଆଗୁଆ ଖାଇଦେଲି ସିଏ ହେଠୁ କହିଲା ମୁଁ ତମ ଥାଳିରେ ଖାଇବି ବେଲାରେ ପଖାଳ।
ଆଉ
ଏମିତି କଥା ଆଉ।
କାଲି ଭୋଜି ଟା କରିବା ତାହେଲେ
ହଁ ହଁ କାଲି କରିବା।
କଥା ହେଲ ଘରେ
ହୁଁ ଘରେ କଥା ହେଇଛି ଘରେ ହଁ ରାଜି ଅଛନ୍ତି। କାଲି ସକାଳେ ଆଉ ଟିକେ କଥା ହେଇଛି ତାପରେ ଆରେଞ୍ଜ କରିିବା ଆଁ
ହୁଁ ଘରେ କହିଲେ କରିବା ପାଇଁ ତ
ହୁଁ ହୁଁ ଘରେ ରାଜି ଅଛନ୍ତି ହୁଁ
ହଉ ତାହେଲେ ଠିକ ଅଛି। ଆ ଲିଷ୍ଟ ନା ଆଜି ରାତିରେ କରିଦିଅ ତାହେଲେ।
ଆଁ ହଁ ହଁ ଲିଷ୍ଟ ଟା ଏନା ମୁଁ ଯାଉଛି ବସିକି ଲିଷ୍ଟ ଟା କରିଦେବି।
ତାପରେ ଏଠୁ ଜିନିଷ ପତ୍ର କାଲି କିଣାକଣି କରିବା।
ହଁ
ଏଠୁ ଯିବା ଭୋଜି କରିବା ଆଉ।
ହଁ
ହୁଁ
ହୋଉ ଆଉ।
ହଉ
କାଲି ଷ୍ଟାର୍ଟ କରିଦବା ଆଉ।
ହୁଁ
କାଲି ବାରଟା ଭିତରେ ପଳେଇ ଆସିବ ଜଲ୍ଦୀ ଆ ରୋଷେଇ ଟା ହବ ନା
ଆଁ ନାଇଁ ନାଇଁ ଆମର ସାଢ଼େ ନଅଟା ଭିତରେ ବାହାରିକି ପଳେଇବା।
ହଁ
ନା ଆଉ କଣ ଅସୁବିଧା ଅଛି?
ନା ନା
ହଉ
ହୁଁ ହଁ ଆସେ ଆସେ ସରିଲା। ହଁ ହଁ ହଉ ମୁଁ ଘରେ କଥା ହେଇଛି ଆଉ।
ହଁ
କାଲି ନିମତି କରିବା ଆଉ ଏଇଟା ନାଇଁ ଏ ପୁଅଟା ତ ହଇରାଣ କରୁଛି ଆଉ।
କଣ କରୁଛି?
ହଇରାଣ କରିଛି ଆଉ କଣ କରିବ।
ହଉ ଆଚ୍ଛା ପୁଅ ହଇରାଣ କରୁଛି।
ହଁ
ତାକୁ ସିନା ସନ୍ଧ୍ୟା ବେଳୁ ଟିକେ ଖୁଏଇ ପିଏଇ ଦେଇକି ଶୋଇଦବା କଥା। ଆସିକି ରାତି ଦଶଟା ବାଜିଲାଣି।
ନାଇଁ ସେନା ଖେଳୁଥିଲା ସେନା ଶୋଇବ ଧୋଇଧୁଆ ହେଲା।
ହୁଁ କାନ୍ଦିଲାଣି।
ହଁ
କାନ୍ଦୁଛି ତମ ପୁଅ ତ
ହଁ ବା ଏଟା ଚଗଲା ହଉଛି ଆଉ। କଣ କରିବା ମାରୁଚି ସେ। ହୁଁ ସିଏ ହେପଟେ ମୋବାଇଲ ଦେଖୁଛନ୍ତି ଆଉ କଣ କରିବେ।
ଝିଅ ମୋବାଇଲ ଦେଖୁଚି ସେ ପରା ପାଠ ପଢୁଛି ତାକୁ କଣ ମୋବାଇଲ ଦଉଚ।
ଦେଖୁଛନ୍ତି ଟିକେ ଆଉ କେତେ ସମୟ ପଢୀବେ।
ଆ ରାତି ଦଶଟା ବିଯିଲାଣି ତାକୁ କହିବ ଶୋଇ ପଡ଼ିଲେ ସେ ପୁଣି ସକାଳୁ ଯିବ ନା ନାଇଁ ଡିଉସନ।
ହୁଁ ଏବେ ସେ ସୋଇ ପଡିବ ନା ନାଇଁ ମ ଛୁଟି ନାଇଁ ସକାଳୁ।
ଓ ହେଁ ହଉ।
ହଁ। ହୁଁ।
ଆଉ ଗାଁକୁ ଫୋନ କରିଥିଲ।
ହଁ ଘର ଲୋକଙ୍କୁ ଫୋନ କରିଥିଲି କଥା ହେଇଥିଲି ଆଉ।
କଣ କହିଲି।
ହଁ କଥା ହେଲେ କହିଲେ କେବେ କଣ ଘରକୁ ଆସିବା ପାଇଁ ଯିବା ଆଉ ଟିକେ ଖରାଦିନିତା ଯାଉନା ଗାଁରେ ଲାଇନ କ କାଟୁଛି ଛୁଆ ଟା ରହିପାରିବନି ଆଉଲାଇନ ଲାଇନ ନାଇଁ ଟିକେ ଯିବା ଆଉ ହେଇଯାଉ ରଥଯାତ୍ରା ଆଡକୁ। ଯିବି ଏଇଠି ତ ଭଲ ଆମର ରଥଯାତ୍ରା ହଉଛି। ତଥାପି ଘର ଲୋକ ଡାକିଛନ୍ତି ମା ରଥଯାତ୍ରା ଏଇ ବର୍ଷ ନୂଆ ମନ୍ଦିର ହେଇଛି ନା। ସବୁ ଭଲ କରିବେ ବୋଧେ ନିଜ ଡା
ତମର ଏହାକରେ ଭଲ ମନ୍ଦିରଟେ ହେଛି ନା।
ହଁ।
ହଉ ହଉ ତମ ଗାଁଡେ ଆମକୁ ଡାକ ଆମେ ଯିବା ବୁଲିକି ଆସିବା ଆଉ।
ତମ ଗାଁ ଆଡ ବୁଲି ବୁଲା କି ଯିବ ଆମର।
ନାଇଁ ତମ ତମେ କହୁଛ ବା। ଖରା ସିଜିନଟା ସରୁ ଗଲେ କହିବ ଯିବା ଆଉ।
ସିଇଲେ ଆସିବ ବୁଲାବୁଲି କରିିଯିବ ନା ଗରମ ହଉଛି ନା ଯାଇକି ଆଉ ରହିହଉନି।
ହଉ ଯିବା ତାହେଲେ ଆଉ ଯାଇକି ବୁଲିବାଲିକି ଆସିବା ଆଉ କଣ। ନାଇଁକି ନା ଆମକୁ ନବନି।
ନାଇଁ ନାଇଁ ଆସିବ ନା ଆସିକି ବୁଲି ବୁଲାକି ଯିବ।
ହୁଁ ତମ ଗାଁ ଆଡେ ଭଲ ଦେଶୀ ଚିକେନ ହୁଏ ନା।
ହଁ।
ହୁଁ ଦେଶୀ ଚିକେନ ଦ ଗଲେ କରିଥିବ ଖାଇକିନି ଆସିବୁ।
ହଁ ହଁ।
ହଉ।
ହଉ।
ହଉ ରଖୁଛି ତାହାଲେ।
ହଁ ହଉ।
ହଉ ଗୁଡ଼ ନାଇଟ୍।